ହାଲୋ ଆଜ୍ଞା। ଆଜ୍ଞା ସାର୍ ନମସ୍କାର ଆଜ୍ଞା
ଜୟ ଜଗନ୍ନାଥ ଭଲ ଅଛନ୍ତି?
ଆଜ୍ଞା ମୁଁ ତ ଭଲ ଅଛି ପାଗ ଟା ଟିକେ ଦେରେ ଯୋଉ ବଷା ହଉଛି ତ ବର୍ଷାରେ ଭିଜା ଫି କର ନାହିଁ
ତେୟାଳିଶ ଡିଗ୍ରୀ ଖରା ପରେ ଏଇ ଯୋଉ ପାଗ ଆମକୁ ଭଗବାନ ଦେଇଛନ୍ତି। ତାକୁ ୱଲକମ୍ କରିବା କଥା
ସେଇଟା ତ ଆପଣ ଯୋଉଟା କହୁଛନ୍ତି ଠିକ୍ କଥା କିନ୍ତୁ କଣ ଯେ ଆମେ ବେଶୀ ତାଙ୍କୁ କଣ କହିଲେ ସ୍ୱାଗତ ଜଣେଇଦଉ। ତ ସେଥିଲାଗି ଆମେ ବର୍ଷାରେ କାଲି ବି ବିଜି ବିଜି ଯାଇଥିଲୁ ଏମତି କୋଡିଏ ତିରିଶ କିଲୋମିଟର ବୁଲିଥିଲୁ ବୁଝୁଥିଲୁ ତ ଆଜି ବି ସେମିତି ତିରିଶ କିଲୋମିଟର ଯାଇଥିଲି। ଆଜ୍ଞା ଏଟେ ଗୋଟେ କଥା ଆଉ ହଁ। ଆପଣ ଏବେ ଆପଣ ଗୋଧେ ବାହାରେ ବୁଲାବୁଲି କରୁନାହାନ୍ତି ଜିନିଷ
ନାଇଁ ନାଇଁ ବାହାରେଚୁଆଲି ମୋରଚ ସଫ୍ ଅଛି ନିଜର ଆଜି ଆଉଚୁ। ମର୍ଣିଂ ରେ ଯାଇଥିଲି ଓଦା ହେଇକି ଯାଇନଥିଲି ଫେରିଲା ବେଳ ଟିକେ ଓଦା ହେଲି ଆଉ ଇଭିନିଂ ରେ ଖୋଲିନି ଆଜି ବର୍ଷା ପାଇଁ।
ଓହୋ ହୋ ବର୍ଷା ପାଇଁ ଶୁନ ବର୍ଷା ଆପଣଙ୍କର କଣ ଏ କାମ ଟା।
ଆଚୁଆଲି ସପ୍ ମୋର ମାନେ ଏ ଯୋଉ ଷ୍ଟେସନାରୀ ସପ୍ ଅଫିସ୍ ଷ୍ଟେସନାରୀ ଖଁ ଅଫିସ୍ ଷ୍ଟେସନାର ଷ୍ଟେସନାର ଶପ୍ ମୋର।
ଆଉ ସନ୍ଧ୍ୟାବେଳେ କଣ ଏ ବର୍ଷା ପାଇଁ ଆପଣ ଖୋଲି ନଥିଲେ। ନା ହଁ କଣ
ହଁ ନାଇଁ ନାଇଁ ବର୍ଷା ପାଇଁ ଆକ୍ଚୁଆଲି ବାହାର ଟା ଯଉ ରୋଡ ଟା ସେଇଟା ପ୍ରବଳ କାଦୁଅ
ଆଜ୍ଞା!
ଓ ଇଏ ଆସିବେ ନ ଆସିବେ ତାପରେ ଇଭିନିଂ ଟାଇମ ରେ ବି ଜୋର କାଚୁଥିଲା ଏବେ ଜାଣ ଛାଡିଛି।
ଆଜ୍ଞା!
ସେଥିପାଇଁକା ଆଉ ଇଚ୍ଛା ହେଲାନି ଆଉ ଯାଇନୁ।
କିନ୍ତୁ ମତେ ଲାଗୁଛି ଜିନିଷ ଲ ବର୍ଷାରେ ବି ଯଦି କିଏ
ହଁ ଫେରିକି ଯିବେ ଆଉ ହଁ ଯାଇଥିଲେ ଭଲ ହେଇଥାନ୍ତା। ଯେ ପାଗଟା ଏତେ ହ ହଁ ଭଲ ଥିଲା ଇଚଛା ନଥିଲା ଆଉ ଯିବା ପାଇଁ ଆଉ କାମ କ ଇଛା ନଥିଲା।
ଆଜ୍ଞା ବୁଝିପାଇଲି କଣ ଖିଆ ପିଆ କଣ କରିଛନ୍ତି?
ହଁ ସନ୍ଧ୍ୟା ବଳେ ଆଜି ଆଜିକୁ ଚାଲ ଚା ପକୁଡି ମାନେ ବର୍ଷା ପାଗର ଖାଦ୍ୟ ଆଜ୍ଞା ଚା ପକୁଡି ଖିଆ ହେଇଛି ରାତିରେ କଣ ହବ ଆଉ।
ଓହୋ ବୁଝିଲି ଆମେ ତ ସେଇ ଆମେ କହୁଥିଲୁ ନା ଏବେ ବୁଲିବାକୁ ଯାଇଥିଲୁ ତ ଆମ ଘରଠୁ ନିହାତି କିଛି ବାଟରେ ଗଲୁ ସେଇ ବରା କଷାଟେ ଆମେ ବାହାରେ ଖାଇଥିଲୁ ବରା କଷା ପିଆଜି। ଗୁଲୁଗୁଲା ଟିକେ ଖାଇଥିଲୁ ତାପରେ ଗୋଟେ ଯାଗାକୁ ଗଲୁ ଆମ ତ ମୋମୋ ଟିକେ ଖାଇଲୁ ବୁଝୁଛନ୍ତି ଯୋଉଟା କୁକୁଡ଼ା ମୋମୋ ଯୋଉ କୁକୁାଡା ଟିକେ ପଶିଥିବ ସେଥିରେ
ଇଏ ମାନେ ଇଏ କଲେନି ଖ ଖ ଖରାବେଳଟାରେ ମୋମୋ କାଇଁ ଖାଉଥିଲେ ଖାଦ୍ୟ ମିଲ୍ ଖାଇଲେନି
ନାଁ ନାଁ ଖରାବେଳେ ନୁହଁ ଏଇ ସନ୍ଧ୍ୟାବେଳ କଥା କହୁଛି।
ଆଚ୍ଛା ଆଚ୍ଛା ଇଭିନିଂରେ
ଆଜ୍ଞା ସେତେବେଳେ କାହିଁକି ନା ମୁଁ ଏତେ ମାନେ ଇଂଲିଶ ୱାର୍ଡଟା ୟୁଜ୍ କରୁନି କାହିଁକି ନା କଣ କହିଲେ କାଳେ କଣ ହବ ସେଥିଲାଗି ମୁଁ ଓଡିଆରେ କହୁଛି ଅଧିକା।
ଆ ହଁ ସରି ସରି ହଁ ଠିକ ଅଛି ଆଜ୍ଞା।
ମୁଁ କହିବି ବକ୍ତାଙ୍କ ହଁ ଆଜ୍ଞା ବୁଝିଲି ତାପରେ ସେଠୁ ଗଲା ପରେ ସେଠୁ ଯାଇକି ସେଠି କୁକୁଡା ମୋମୋ ଟିକେ ଖାଇଲୁ। ତାପରେ ଗୋଟେ ଯେଗାରେ ଏଁ ଯାଇକି ଟିକେ ଚାଟ୍ ଖାଇଲୁ। ଖାଇଲା ପରେ ଆଇସ୍କ୍ରିମ ଖାଇକି ଏବେ ଆସିଲୁ ଆଉ ବୁଝୁଚନ୍ତି ହଁ ସେଇମାନେ କଣ ଏ ପାଗଟା ଯେମତି ଦେଇଛି ଟିକେ ବୁଲିବାକୁ ତ ଇଛା ହଉଛି କାହିଁକି ନା ପୁରା ଥଣ୍ଡା ପାଗ ଅଛି। ହଁ ବାହାରେ ବୁଲାବୁଲି କଲେ ଟିକେ ବହୁତ୍‌ ଭଲ ଲାଗୁଛି।
ବଢିଆ ଲାଗିବ ଆଜ୍ଞା ଆଜ୍ଞା।
କରିବା କଥା ଆଉ ଆଉ ଆପଣଙ୍କର ଆଜି ସଖାଳୁ କେମିତି କଟିଛି?
ସଖାଳଟା ଆଜି ବଢିଆ ଭାବରେ କଟିଛି ଭଲ ରୋଅ ଆଜି ରୋଷେଇ କରିଥିଲି ଭାତ ଡାଲ୍‌ମା ଚିଙ୍ଗୁଡ଼ି ଭାଜିଥିଲି ତାପରେ ଆମର ସେ ଯୋଉ କୁ କୁନିଜ ମାଛ ଉଁ କଣ ତା ନା ମୁଁ ଜାଣିନି। ଚୁନା ମାଛ ଆଜ୍ଞା ଆଜ୍ଞା।
ଚୁନା ମାଛ ଭାଜିଥିଲି। ଅଁ ସୋରିଷ ବାଟିକି ତାକୁ ଇଏ କରିକି କରିଥିଲି ସେ ସଖାଳ ହେଇଗଲା କାମ। ତାପରେ ଖରା ଏ ବର୍ଷା ଯେହେତୁ ଏତେ ଜୋରେ ହଉଚି। କିଛି ଲୁଗାପଟା ବି କିଛି ସଫା ହେଇପାରୁନି ଘର କାମ କିଛି ହେଇପାରୁନି। ତାପରେ ଦୋକାନ୍ ଦୋକାନ୍ ରୁୁ ଆସି ଲି ଆସିକି ଇଏ କରିକି ଆଉ ଇଭିନିଙ୍ଗରେ ଇଛା ହେଲାନି ବସି ତାପରେ ସେଇ ସମୟରେ ବହୁତ୍‌ ଜୋରେ କଣ ହଉଥିଲା?
ଅହ।
ସେଥିପାଇଁକା ଆଉ ଇଚ୍ଛା ହେଲାନି ଆଉ ଗଲିନି ଦୋକାନ୍ ଯାଇନି ଘରେ ଅଛି ଆଉ ବା ଦେଖେ ମୁଁ କହିଲି ଗୋଟେ ବନ୍ଧୁଙ୍କ ସହିତ ଟିକେ କିଛି ସମୟ କଥା ହେଇଗଲେ ଫ୍ରି ଲାଗିବ।
ଆଜ୍ଞା ଆଜ୍ଞା ସେଇଟା ତ ଠିକ କାହିଁକି ନା କଥାଟା କାହିଁକିନା ଗୋଟେ ଘରେ ବନ୍ଦୀ ହେଇ ରହିଲା। ଏତେ ସମୟ ରହିଲେ ବି ଆପଣଙ୍କୁ ଟିକେ ବାହାରକୁ ଗଲେ ବୁଲାବୁଲି କଲେ ଭଲ ଲାଗିବ ଗୋଟେ ଘରେ ରହିଲା ବେଳୁକୁ
ହୁଁ।
ହଁ ମୋର ତ ସେଇ ସକାଳୁ ହଁ ମୁଁ ମୋର କାମଟା ଉଁ ଆରମ୍ଭ ହେଇଯାଉଛି ସରୁ ସରୁ ସେଇ ସନ୍ଧ୍ୟା ହେଇଯାଉଚି। ସେଇ ଗୋଟେ ଘର ଭିତରେ ତ ସନ୍ଧ୍ୟା ବେଳେ ଟିକେ ଯା ବାହାରେ ନ ବୁଲିଲେ।
ଆଜ୍ଞା ଭଲ ଲାଗିବନି ମୁଣ୍ଡଟା ଖରାପ ଲାଗିବ ଆଜ୍ଞା ଆଜ୍ଞା ଆଜ୍ଞା।
ଟିକେ ବୁଲିଆକୁ ପଳଉଚୁ ଆଉ ଆଉ ଆପଣଙ୍କ ଘରଟା କୋଉଠି କହିଲେ?
ଆ ମ୍ ଏଇ ଭୁବନେଶ୍ଵର।
ଓ ଆପଣ ଭୁବନେଶ୍ୱରରେ ରହୁଛନ୍ତି।
ଆଜ୍ଞା ଆଜ୍ଞା।
ଭୁବନେଶ୍ୱରରେ କୋଉଠି?
ଏ ଭୁବନେଶ୍ୱରର ସୁନ୍ଦରପଦା।
ସୁନ୍ଦରପଦା କାଇଁକି କଣ ସୁନ୍ଦରପଦା? ଆମେ ଯୋଉଠି ମୁଁ ଯୋଉଠି କାମ କରୁଛି ଆମ ଅଫିସରେ ବି ଜଣେ ଭାଇ ଅଛନ୍ତି ତାଙ୍କର ବି ସେଇ ଘର ସୁନ୍ଦରପଦା। ସାଇଡ ରେ ଏବେ ଆଜ୍ଞା
ଆପଣ କୋଉଠି କାମ କରୁଚନ୍ତି କି
ଆଜ୍ଞା ଭୁବନେଶ୍ଵର ଫରିଦ୍ ନଗର ଜାଣିଛନ୍ତି ନା ଫରିଦନଗର ଭବାନୀ ମଲ ହଁ ସେଇ ଭବାନୀ ମହଲରେ ଆମେ ଅଫିସ୍ ଟା ଆମେ ସେଇଠି କାମ କରୁଛୁ ଅଚାନକ ତ ଭାଇ ଜଣେ ଏବେ କଣ କି ସୁନ୍ଦରପଦା ଯୋଉ ଆପଣ କଇଲେ ଏଇଠି ଜଣେ ଭାଇ ଆସିଥିଲେ ସେ କହିଲ କଣ ଏବେ ଜଣଙ୍କର ଦହିବରା ବଲାଙ୍କର ଜନ୍ମଦିନ ଥିଲା ସିଆକୁଆଡେ ଫ୍ରିରେ ଦଉଥିଲେ ସେଦିନ ଧରଥିଲେ ଦହିବରା ଏବେ ଅଳ୍ପ ଦିନ ହବ ଆପଣ ଜାଣିଛନ୍ତି କି ସେବିଷୟରେ
ନା ନା ମୁଁ ଏତେ ନିର୍ଜ କଥା ନିଜ ଫ୍ୟାମିଲିଆଙ୍କ ହଜବେଣ୍ଡ ପିଲାମାନଙ୍କ କଥା ତାପରେ ମୁଁ ମୋ ସକ୍‌ ମୁଁ ଏ ସ ମୋ ଦୋକାନ
ହ
ତ ମୁଁ ସେଇଥିରେ ପୁରା ଏଣୁ ଆଉ ଟିକେ ବନ କି କେମିତି ଅଛ ଅଛନ୍ତି ବାପା କେମିତି ଅଛନ୍ତି ବୋଉ କେମିତି ଅଛନ୍ତି ଶାଶୁ କେମିତି ଅଛନ୍ତି ଏଇ ମୋର ଦୁନିଆ ଏଇ ଭିତରେ ମୁୋ ଦୁନିଆ ଟା ଗୋଲ ଗୋଲ ବୁଲୁଛି ଆଉ ବାହାରକୁ ଆଉ କାହା କଥା ଜାଣିବାକୁ ମତେ ସମୟ ନାହିଁ
ଆଜ୍ଞା ବୁଝିଲି ମ୍ୟାଡାମ କିନ୍ତୁ ସେଠି ଯୋଉ କଣ କି ଆପଣ ଯୋଉ କହିଲେ ସୁନ୍ଦର କଥାକୁ ହେ ପାାତ ଚାରି ଜଣ କଣ ଭାଇ ଜଣ ରହୁଛନ୍ତି ସୁନ୍ଦର ହଜାରେ ଗୋଟେ ଭଲ ଦହିବରା ପା ଅଛି ଦେଇ କଣ କି ତାର ଜନ୍ମଦିନ ଇଏ ଗୋଟେ ଯୋଉ ମାନେ ତିନି ତିନିଟା ବଡ ବଡ କୁଣ୍ଡରେ ସେ ଦହିବରା କରିଥିଲେ ଆଉ ସବୁ ଲୋକ ହ ସେଦିନ ତାଙ୍କର ସ୍ତ୍ରୀ ମାନେ ମୁଖରେ ସବୁ ଦଉଥିଲେ ସମସ୍ତଙ୍କୁ ମାନେ ଗୋଟେ ମୁ ଆଜ୍ଞା ବିଲା ମୁଁ କହିଲି ଆପଣଙ୍କ କଳେ ଜାଣିଥିବେ ସେ ବହୁତ କୁଡେ ମାନେ ବୁଝଛନ୍ତି ବହୁତ ସୋଲ ମିଡିଆରେ ବହୁତ କେ ଫେମସଣ ଯାଛ
ହଁ ହେଇଥିବ ମୁଁ କହିପାରିବିନିନି କି ମୁଁ ଆ ସେଇଆ ପକ ମୋ ଫ୍ୟାମିଲି ମୁଁ ମୋ ଘର ଆଉ ମୋ ଦୋକାନ ଦୋକାନ ଏତ ଏଇଟା ହଉଛି ମୋର ହଉଚଛି ମୋ ଦୁନିଆ ଟୋଟାଲ ଟା ତାର ଭିତରେ ମୁଁ ରହିଯାଏ ବାହାର କଥା ଆଉ ମେ ମୁଁ ଇଏ କରିପାରିନି ତାପରେ ମୋ ଦୋକାନ ଯେବେଠୁ ଇଏ ହେଲାଣି ମୁଁ ଟିକେ ଟିଭି ଟା ବି ମୋର ଅଲମୋଷ୍ଟ ମାନେ ଏକ ପ୍ରକାର ବନ୍ଦ ହେଇଗଲାଣିୋ ଟିଭି ହଉ ଦେଖିପାରୁନି ଆଉ ଫୋନ ବି ସହଜେ ଏମିତି ଆଜ୍ଞା
କାହିଁକି ନା ଆପଣଙ୍କର ଦୋକାନରେ ହଁ ବହୁତ ଟାଇମ ଯାଉଛି ନ ଯେତେ ଟାଇ ପଳଉଛି ଆଉଁମତି ସମୟ ତ ଆଉ କୋଠି ଦେେବେ
ଆଜ୍ଞା ଆଜ୍ଞା ଘର କାମ ବି ରହିଯାଉଛି ଆଉ ଆଉ ଫୋନ ଟା ବି ଗୋଟେ ଏମିତି ଅଭ୍ୟାସ ହେଇଗଲାଣି ଟିକେ କାହା ସହିତ କେମିତି ଗୋଟେ କଥା ହେଇଗଲେ କିଛି ସମୟ ଠିକ ଲାଗୁଛି ଏମିତି କଥା ସେଥିପାଇଁ ଆପଣଙ୍କୁ ଆଜି କ ହଁ ହଁ ଆଜ୍ଞା
ଝ ଆପଣଙ୍କ କଥା ଆପଣ ଯେମିତି କହୁ ମୁଁଉଛି ଆମିଷ ତ ଆମିଷ ସେ ମାନେ କଥିଲେ ଆମିଷ କହିଲେ ଖାଇାଇରେ ଖାଇଲେ ମିଳେ କିଛି ବି ଆମିଷ ତେଣିକି ା ହଉ କି ସାଷୀ ମାଂସ ହଉ କିଛି ମାଛ ଅଣ୍ଡା କିଛି ମାନେ କଣ ଅ ଜାଣିଥିବେ ଆମିଷ କେମିତି ତାଙ୍କର ଟେ ବି କିଛି ଆମିଷ ହେଲେ ପାଇଦେବେ ସେ ତ ଆପଣ ସେମିତି କଣ ମାନେ ଆମିଷ ଆପଣ କଣ ଗଲ ନା ଆପଣଙ୍କ ନିରାମିଷ ହଲୁ
ନାଇଁ ନାଇଁ ମତେ ଆମିଷ ହିଁ ଭଲ କାହିଁକି ନା ମତେଚୁଲି ଆମିଷ ରୋଷେଇ କଲେ କମ ରୋଷେଇ କରିବାକୁ ପଡେ ଆଉ ଗୋଟେ ଗୋଟେ ଟାଇମ୍ ରୋଷେଇ କରିବାକୁ ପଡ଼େ ସୋ ମୋତେ ଆମିଷ ହିଁ ଭଲ ଲାଗେ ମୁଁ ଆମିଷକୁ ସବୁ ପ୍ରିଫର କର ସପ୍ତାହରେ ତିନି ଦିନ ଯେମିତି ହେଲେ ଆମିଷ ପଳେଇ ଆସେ ବାସ ସରିଲା
ଆପଣ ଯେନ୍ତୁ ଆପଣ ଯେମତି ଆମିଷ କହିଲେ ଯେ ଆପଣଙ୍କୁ ଭଲ ଲାଗେ କିନ୍ତୁ ଆପଣ ଅଲଗା ପ୍ରକାର ଦେଖିଲେ ଆପଣଙ୍କୁ ଘରେ ରୋଷେଇ କରିବାକୁ ପଡିବନି ସେଥିପାଇଁ ଆଣ କହିଲେ ଆମେ ତ ଆପଣଙ୍କୁଲ ଏମିତି ଆପଣଙ୍କ ସ୍ଵାଦ କେମିତି ଲାଗଛି?
ମୋର ଦିଇଦବେେଶ ମତେ ଭାରି ବଢିଆ ଲାଗେ ଡାଲି ହେଇଥିବ ପ ଡା ସାଧା ଡାଲି ଆଉ ଭଜା ଭଜି କିଛି ସେ ହେଇଥିବ ଶଙ୍ଗ ଟିକେ ଭଜା ହେଇଥିବ କିମ୍ବା ରାଇ ହେଇଥିବ ଶାଗ ଆଉ ଇଏ ଆମର ଡା ନହେଲେ ଡାଲମା ମାନେ ସବୁ ପରିବା ପଡିକି ଆମେ ଯେମିତି ପୁରୀ ଡାଲମା ଡାଲମା ହେଇଥିବ ସିଏ ମୋର ଭାରି ବଢିଆ ମତେ ବହୁତ ବସଛି ଖାଇବାକୁ
ଓହୋ ଆପଣଙ୍କୁ ସଷ୍ଟନ କିନ୍ତୁ ନିିଲାମିଷ କିନ୍ତୁ ଆପଣ କହୁଛନ୍ତି ଆପଣ ତ ରାନ୍ଧିବାକୁ ତମି ଦେହ ବୋଲି କେେପଣ
ସେଥିପାଇଁକା ହଁ ସେ ସାଧା ହେବ। ସାଧା ଆଇଟମ ଚାରି ପାଞ୍ଚ ପ୍ରକାର କରିବାକୁ ପଡିବ ତା ସହିତ ଶାଗ ଟିକେ କରିବାକୁ ପଡିବ। ଆମିଷ ଗୋଟେ କରିଦେଲେ ଆମିଷ ସାଲାଡ ପାପଡ଼। ହେଇଗଲା କିନ୍ତୁ ସାଧା କଲେ ସାଲାଡ କର ବି ହଇ ପାପଡ଼ କର ଶାଗ ଟିକେ ହବ ତାପରେ ଆଉ ଟିକେ କଣ ଟିକେ ହବ। ଯେମିତି ହେଲେ ସେ ପାଞ୍ଚ ଛଅ ପ୍ରକାର ହେଲା ବେଳକୁ ମତେ ଦୋକାନ ଯିବାକୁ ଡେରି ହୁଏ
ଆଜ୍ଞା ବୁଝିଗଲେ ଆପଣଙ୍କ କଥା ଆପଣ ଯୋଉି ସ୍ତ୍ରୀ ଲୋକ କୁହନ୍ତି ତାଙ୍କର ବି ଏଇ କଥା ଥିବ କାହିଁକି ନା ସେଇ ମେନ୍ ହଉଛି ଆପଣ ଆପଣ ଜଣେ କାମ କରିବା ବହୁଛନ୍ତି ଆପଣ କାମ କରୁଛନ୍ତି ତ ଆପଣ କାମ କରିବାରେ ପୁଣି ସେଥିରେ ବି ଏ କାମ ଘର କାମ ଟିକେ କଲା ବେଳୁକୁ କୁଛନ୍ତି ଦିଟା କାମର ଟିକେେ ମାନେ କଣ ପ୍ରେସର ଟିକେ ପଢିବାର ତ ଆପଣ ବି ମାନେ ସେଇ କଥା ହିଁ କହୁଛନ୍ତି ତ ବୁଝିପାରୁଛୁ ଆପଣ ଯୋଉଟା କହୁଛନ୍ତି।
ଇଭିନିରେ ହଁ ଇଭିନିରେ ବି ହଜବେଣ୍ଡ ହେଲ୍ପ କରନ୍ତି କଣ ମୁଁ ଯାହା ବନେଇଦିଏ ସେ ଖାଇଦିଅନ୍ତି ରୁଟି ସହିତ ରୁଟିଟା ତ ରାତିରେ ଯେମିତି ହେଲେ ହବ। ରୁଟି ସହିତ ଯାହାବ ବନେଇ ଦେଲେ ସେ ଖାଇଦିଅନ୍ତି ବଟ ଦିନ ଖାଇବାଟା ପୁରାପ ଭଲ ଭାବରେ ହବ।
ଓହୋ ହଁ ଏମିତି ତ ମାନେ ଏମିତି ମାନେ ସାଥି ଦରକାର ମାନେ ଯେମିତି କି ମାନେ ଆପଣଙ୍କୁ ସାହାଯ୍ୟ କରିପାରୁଥିବ ଆପଣ କଷ୍ଟ ଯଦି ଠିଆ ହେଇପାରୁଥିବେ ସେମିତି ଚାକିରି ଆପଣଙ୍କ ପାଇଁ ବି ଆ ସେମିତି ଶଖି ଜୀବନ ଯାପନ ଆପଣ କରିପାରିବେ ସେଇ ତ ଯାହା ହଉ ଠାକୁରଙ୍କ ଦେୟାରୁ। ତ ନାଁ ଖଙ୍ଗ ଦାରଣ ମ
ହଁ ହଁ ସେଇଟା ତ ସମ୍ପୂର୍ଣ୍ଣ ଠିକ କଥା। ଆଚ୍ଛା ଆପଣଙ୍କ ସହିତ କଥା ହେଇକି ଆଜ୍ଞା କହୁନାହାନ୍ତି। ମୁଁ କହିଲେ ଆପଣଙ୍କ ସହିତ କଥା ହେଇଥିବ ହୁଁ
ଆଜ୍ଞା ମୁଁ କହିଲି ଆପଣ ରଖିବେ କଣ କାମ ଅଛି।
ହଁ ଟିକେ କାମ ଅଛି ଆଜ୍ଞା।
ଆଜ୍ଞା ମ୍ୟାଡ଼ାମ ରଖୁଛି ବାଏ।
ଆଉ କେତେବେଳେ କଥା ହେଇଯିବ ଆଜ୍ଞା ଧନ୍ୟବାଦ।
ବଲ
ହୁଁ